ଆଜ୍ଞା କୁହନ୍ତୁ?
କଣ କରୁଛନ୍ତି ଆପଣ?
ଆମେ?
ଆଜ୍ଞା।
ବୁଲାବୁଲି କରୁଛୁ ଆଉ କଣ କରିବା।
ହଁ କଣ ଖାଇଥିଲ ସନ୍ଧ୍ୟାବେଳେ?
ଆ ମା-ମା-ମା-ମା-ମା-ମା-ମାଗି।
ମ୍ୟାଗି ମୁଁ ବି ମ୍ୟାଗି ଖାଇଛି।
ହଁ?
ହଁ।
କିଏ କରିଥିଲେ?
ପତି ପରମେଶ୍ୱର।
ହୁଁ
ଆରେ ମୁଁ ବି କରିଛି ସିଏ ଖାଲି ନାଆଁ କୁ।
ଆଁ
ମୁଁ କରିଛି କଣ ତମର କିଏ କରିଥିଲେ?
ଆମର ମୁଁ କରିଛି।
କଣ?
ଆମର ମୁଁ କରିଥିଲି ମୋ ସ୍ତ୍ରୀ କରିଥିଲେ।
ହା ଅ ହଁ ହଁ ଆଉ ରଜ ର ରଜର ପ୍ଲାନିଂ କଣ?
ରଜ ର ପ୍ଲାନିଙ୍ଗ?
ହଁ।
ଏଥର ପ୍ଲାନିଙ୍ଗ ଟିକେ ଡିଉଟି ଯିବା ଆସିବା ଡିଉଟି ଯିବା ଆସିବା।
ଛି ଛି।
ଡିଉଟି ଯିବା ଆସିବା ଅଦରେ ବୁଲା ବୁଲି କେବଳ ଆମେ କଣ ଛୋଟ ଛୁଆ ବୁଲିମୁ।
କଁ ଖାଲି ଛୋଟ ଛୁଆ ମାନେ ବୁଲନ୍ତିନି କୋଉଥି ଲେଖା ହେଇନି। ମୁଁ ଶୁଣିଥିଲି ତମେ କାଳେ ପୁରୀ ଯିବ।
ଆଁ।
ମୁଁ କଣ ଶୁଣିଥିଲି ତମେ କାଳେ ପୁରୀ ଯିବ।
ହଁ ପୁରୀ ଯିମୁ।
ଆମ ପାଇଁ ଖଜା ଆଣିବ।
ଖଜା।
ଜ୍ଞା।
ହଉ ହଉ ଖଜା ଆଣିବା ଆଉ।
କାଲି କେତେବେଳେ ଯିବ।
କାଲି ଯିବା ଆଟଟା ସାଢେ ଆଟଟା ବେଳକୁ ଯିବା ଆଉ।
ଆ ହ କିଏ କିଏ।
ମୋର ଆମ ବେବୀ ର।
ଓ ହ। ଆଉ ତମ ଗାଁରେ ରଜ ଏଥର କେମିତି ହଉଚି।
ଆଉ ତ ଭଲ ହଉଚି।
ଭଲ ମାନେ।
ଭଲ ମାନେ ଭଲ ମହୋତ୍ସବ ହବ ଆଉ ଦୋଳି ଫୋଳି ସବୁ ଚକିର ଦୋଳି ପଟା ଦୋଳି ଦୋଳିଦୋଳି ସବୁ ପଡିବ ଆଉ।
ଓହୋ ଆଉ ତମ ଘରେ ପିଠା ପିଠି ହୁଏ ନା।
ପିଠା ପିଠି ଗାଁ ରେ ଘର ଲୋକ ମାନେ କରନ୍ତି ନା ଆଉ ଆମେ କରିବୁ।
ସେୟା ପଚାରୁଚି ହୁଏ ନା।
ହ ହବନେଇନା ରଜରେ।
ଆଜ୍ଞା।
ରଜରେ ଯୋଉ ଯୋଉ ପିଠା ସବୁ ହୁଏ ସେଇ ସେଇ ପିଠା ହୁଏ।
ଆମ ତ ସବୁ ପ୍ରକାର ପିଠା ହୁଏ। ସଖାଳୁ ଚକୁଳି ସହିତ ଗୁଗୁନି।
ଉଁ।
ତାପରେ ପୋଡ ପିଠା କାକେରା ପିଠା।
ଉଁ।
ଆଉ ସବୁ ପିଠା ହୁଏ ଆମର ରଜ ଟା ସ୍ପେଶାଆଲ ଝିଅଙ୍କର ନା।
ଓହୋ।
ହଁ। ଆଉ ରଜ ପାଇଁ ଡ୍ରେସ ଆଣିଚ ନା ରଜ ପାଇଁ ଡ୍ରେସ।
ହ୍ୟାଲୋ
ଖଣ।
ସଂସ୍ଥା ଚାଲୁ।
ରଜ ପାଇଁ ଡ୍ରେସ୍ ଆଣିଚ ନା।
ନାଁ ବା।
ଆଉ
ମୋର ନୂଆ ଡ୍ରେସ ଅଛି ପା।
ଅଛି।
ହୁଁ।
ଓହୋ ଆଉ ତମ ଜନ୍ମଦିନ କାଳେ ଆସୁଚି ପାଟି ପାଟି ଦବ ନା।
ପାଟି।
ହଁ।
ହଁ ପାଟିଫାଟି ଦବା।
ଆଉ କେତେ ତାରିଖ?
ମୋ ସ୍ତ୍ରୀ ଜନ୍ମଦିନ ତ ମଙ୍ଗଳବାର ପଡୁଛି କଣ ପାର୍ଟି ଦେମି?
ଆମ ସ୍ତ୍ରୀ ର ଫୁଣି ମଙ୍ଗଳବାରେ ତମର କିଏ ଘରେ ପଡୁଛି? ତମର ବି ବୋଧେ ପଡୁଛି ଗୋଟେ ଅବାରରେ ତମର ବି ଗୋଟେ ଅବାରରେ ପଡୁଛି ନା କଣ?
ମୋ ସ୍ତ୍ରୀ ର ଏକ ଦିନି ମଙ୍ଗଳବାର ବାର ପ ମଙ୍ଗଳବାର ଦିନ ମୋର ଏ ବି ସିଫ୍ଟି ଓ ଟି ମୁଁ କେମିତି ତାକୁ ଆଡ଼ଜଷ୍ଟ କରିମି ସେ କଥା ଭାବୁଛି?
ଆନାନି ହାଁ ହାଁ।
କଣ କରିକି ଗୋଟେ ଇଏ କର୍ଦବା ଖାଲି ରୁଟି ଫିଷ୍ଟ କରିବା ଆଉ।
ଆଃ ଆରେ ଜନ୍ମଦିନ ଦିନ ତ ଟିକେ ଟାଇସ ଟିକେ ଟାଇମ ଦିଅ କାହିଁ ଖାଲି ଓ ଟି ଓ ଟି
ନା ନା ଟାଇମ ଦବୁ ନା ଏସଠୁ କରିକି ଆସି ପୁରା ସନ୍ଧ୍ୟା ମାନ ରହିବୁ ନା ଆଉ। ଧରିକି ପଳେଇ ଆସିବୁ ନା ଆଉ।
ମଙ୍ଗଳବାର ଆଇଁଷ ପଡୁଛି କେକରେ
ସେଇତୀରେ ଆଇଁଷ ପଡୁଚି ତାହେନେ କେକ ବନ୍ଦ୍।
ଆରେ ବିନା ଆଇଁଷ ବାଲା କେକ ଖାବୁ ତୁ।
ବିନା ଆଇସ ବାଲା କେକ୍ ରକେ
ତମର ଖାଲି ହେଲେ ଅନେଇ ଥିଲ ବନ୍ଦ କରିବାକୁ ନା।
ହଁ।
କାଲି ନା ଦରକାର ନାହିଁ ତ ବନ୍ଦ କରଦିଅ ନି ଦର୍କର ନାହିଁ ଆ ଛାଡ ଅ ସେ ଟପକି ଛାଡ। ଆଃ ମୋ ମାମୁଁ ଘରେ ଭଲ ରଜ ହଉଛି ତମେ ଆସୁନ?
ହଁ ଯିବା ଆଉ।
ଆମ ଗାଁରେ ବ ସାର ଦୋଳି ପଡୁଛି ରଜ ମହୋତ୍ସବ ହଉଛି ଛୁଆ ମାନେ ବି ନାଚିବେ। ନାଚ କମ୍ପିଟିସନ ବି ହଉଛି।
ହୁଁ।
ହଁ ଆଉ ଯାତ୍ରା ବି ହଉଛି ଟିକେଟ ସେଲ ନା ଫ୍ରି ସେଲ
ହଉ।
ହଁ ଟିକେଟ ସେଲ ହଉଛି ରହ।
ତମ ଗାଁରେ ନା ତମ ଶାଶୁଘର ଗାଁରେ
ମୋ ବାପଘର ଗାଁରେ
ବାପଘର ଗାଁ ରେ
ଆଜ୍ଞା।
ହଉ।
ମୋ ଶାଶୁଘର ଗାଁରେ କିଛି ନାହିଁ।
ସାତଶଟଙ୍କାଁରେ କିଛି ନାହିଁ ହଉଛି ତମେ କହୁଚ କିଛି ନାହିଁ କଣ
ଏଇ ଏବେ କାଳେ ହଉଛି ରଜ ମହୋତ୍ସବ ନୂଆ ହେଇକି
ହୁଁ।
ଆଜ୍ଞା।
ଯାଉ। ହଉ ତମ ଗାଁ ଅପେକ୍ଷା ତମ ଶଶୁରଘର ଗାଁ ରେ ଭଲେଇକି ହବ କାଳେ ମୁଁ ଶୁଣିଥିଲି।
ଜମା ନୁହଁ ତମକୁ ଏଟା ତମକୁ ଏଟା ତମକୁ ଭୁଲେଇକି କହିଦେଇଛି ସ ଆମ ଗାଁ ଯେତେ ଯାହା ହେଲେ ଆମ ଗାଁ ଆମ ଗାଁ ନା
ଆମ ଗାଁର ଆମ ଗାଁର ଡେକୋରେସନଟା ଦେଖିବ ଟିକେ ତମ ଶଶୁରଘର ଗାଁର
ହଁ ହଁ।
ଡେକୋରେସନ କେମିତି ହବ ଦେଖିବ ସବୁ। ଶଗଡ ଆସିବ ଶଗଡରେ ଶଗଡ ଉପରେ ଇଏ କରାହବ।
ପଡୁଛି କିନ୍ତ ଗୋଟେ କାଳେ ଆଇଁଷ ଖିଆ ବାର ପଡୁଛି ସେଦିନ ମଟନ୍ ମଟନ୍ କରିବା ସେଦିନ।
ପଢୁଛି ବୋଧେ ଶନି ରବି ସୋମ
ହଁ ତରବର ମୋଟମ ଗଛେ
ହୁଁ
ମଟନ୍ ଉୱଥ୍ ଚିକେନ୍
ଦେଖିବା ଆଉ
ନି ଖେଲ ମୁଁ କସ ତ ବିି
ହଉ ଦେଖିବା
ହଁ ଆଉ ତମର ବର୍ଷା ହଉଛି ନା ହଉନି
ହୁଁ
ଆମ ଆଡେ ତ ନାଧୁଛି ବର୍ଷା ତମ ଆଡେ ବର୍ଷା ହଉଛି ନା
ହଁ
ଆମଡେ ପୁରା ନାଧୁଛି ବର୍ଷା
ତମଣ କେମି ଆଣ ଲ
ଆମର ବା ବର୍ଷା ନାଧୁଚ
ତମେ ଜାଣିଲ କେମିତି
ଆରେ କଣ ମୁଁ ଦେଖିଲି ଜାଣିଲି କେମିତି ଆ
ସେଥିପାଇ ତମବେଳେ ବର୍ଷା ହଉଥିଲା ଛାଡି ଯାଇଯିବା
ନା ନା ହଉଛି ଏବେ
ନାଁ ମୁଁ ମିଛଅ କଟା କାହିଁ କହୁଛ
ହ ତଧାନ ଆମର ବର୍ଷା ପ୍ରବଳ ହଉଛି
ଓହୋ ହୋ ନା ମୁଁ କହୁଥିଲି ବର୍ଷା ହଉ ପଲା କିୁ
ନା ନା ହଉଛି ଏବେ ଫିସ ହେଲା ବର୍ଷା ଜୋର ସେ ହଉଛି ପବନ ହଉଛି କରେଣ୍ଟ ବି ପଳେଇଛି ସେଥିପାଇଁ କରେଣ୍ଟ ପଳେଇଛି ଆମ ଆଡେ ହଉଛି ତମଡ ହଉନଧୁଆ
ହଁ
କରେଣ୍ଟ ବି ପଳୁଛି ଯାହାର ଶହେଥର କରେଣ୍ଟ ଯାଉଛ ହ ମାର ଆପା ଦ ସେଆ କରେ
ଓ ଆଇସି ଓକେ
ହଁଟା ଗାଁ ବୋଲି କି ଜାିନହାନ୍ତି ନା ଛୋଟିଆ ଗାଁ ଟେ ସେଥିିନାଇ ଲାଇିଁ ଯାଉଛି ବହୁତ ଥର ଲୋକ ଜାଣି ପାରୁନହାନ୍ତି
ଆ ସେ ଛୋଟିଆ ଗାଁଙ୍କୁ ତମେ କେମିତି ପସନ୍ଦ କର ଗଲ
କଣ କରିବା ଆଉ ଦିଅ ହଉ କଣ କରିବା
ହଲ
ବାଧ୍ୟ ଜନ୍ମର ନାରି ଦୁଃଖ ମୋ ସଵାମୀ କହିଲେ ଗୋଟେ ଇନଭର୍ଟର ଆଡେ ଏବେ ମୋ ସଵାମୀ ଭାରି ଶଣ୍ଠା କହିବନି କାକୁ ହେଲାଁ ତମେ ଭାରି ଶୁଣଟା ଚମରଚଟାର ଆମ ଆଡେ ଲାଇନ ଯାଉନି ଝରକା ଖୋଲୁ ତ ଜୋ ଯୋର ପବନ ଦେଖିଲା ପବନର ନାମ ନେଇସାର ନାହିଁ
ଁମଁ ନିଶାନ୍ତ ଅଛି
ନା ଏବେ ଆିକ ପବନ ଦଝ ଆଜିଲେ ଟୋଟାଲି ପବନ ଦି
ସନ୍ଧ୍ୟା ଭଳିଆ ବୋନ ଦିଏ ତ ମୁଁ ଜାଣିଛି
କିଏ ପାଟି କରୁଛନ୍ତି
କିଏ ଜଣ ପାର୍ଟି କରୁଛନ୍ତି ହଁ
ଓହୋ ଆ ସେ କଥା ହଉଛନ୍ତି
କଲୋ
ହ ବୋଉ ମମି ମମି।
ହଁ ତ କଥା ହଉଛନ୍ତି ଏତେ ଜୋରେ ଚିଲଉଛନ୍ତି।
ଆ କଥା
ହଉ ଏଇ ଯୋଉ ଆଉ କଣ କରହୁଛନ୍ତି ଆଉ କଣ କହୁଦ କ ଆପଡ଼ମ୍ ପାକୁଡ଼ମ୍
ହଉ ଆଉ ତମ ରାତିରେ ଖାଇବା କଣ?
ରାତିରେ ମୋର ଖାଇବା ହଉଛି ଭାତ୍।
ଆମର ଆଜି ହେଇଛି ରୁଟି ରୁ ରଟି ଛତୁ ପନିର ମିକ୍ସ ଭେଜ।
ବଡଲୋକିଆ ଲୋକ ଖାଉଥୁ ଆଉ।
ଓ। ଓଁ ହ। ହଁ ନେଇଥିଲି ହ୍ୟାଲୋ। ହଁ ଆଉ ତମର ରାତିରେ କଣ ଭାତ?
ହଁ ଆଉ ଗରିବ ଲୋକ ଆଉ ରାତିରେ ଖାଇଲେ ସକାଳୁ ଭୋକ।
ଓହୋ ଆମର ତ ରାତିରେ ଆମର ଭାତ ଖାଉନି ଆମେ ସବୁ ରୁଟି ଖାଆନ୍ତି।
ଓ।
ରାତିରେ ଆକ୍ଚୁଆଲି ଭାତ ଖାଇବା କଥା ନ ରାତିରେ ହାଲକା ଖାଇବା ରୁଟି ଖାଇବା କଥା।
ଓ ହୋ।
ପୋକୋ ଦନିଆ ଖାଉଛୁ।
ରାତିରେ ହାଲକା ଖାଇବା ଟା ହିଁ ଭଲ।
ହଉ ମୋର କାମ ଅଛି ପରା।
ହଉ ହଉ ହଉ।
ହଁ।